ହ୍ୟାଲୋ।
ହ୍ୟାଲୋ।
ହଁ- ବନ୍ଧୁ।
ହଁ, ବନ୍ଧୁ ନମସ୍କାର।
ନମସ୍କାର, ନମସ୍କାର ବହୁତ ଦିନ ପରେ ଦେଖାହେଲା ଆପଣଙ୍କର।
ଆଚ୍ଛା ଏବିନା ବନ୍ଧୁ କଣ କରୁଥିଲେ।
ଏଇ ମୁଁ ଟିକେ ବାୟାମ କରୁଥିଲି।
ବାୟାମ।
ଆଜ୍ଞା।
କାଇଁ ଏତେ ରାତିରେ?
ଡାକ୍ତର ଟିକେ ପରାମର୍ଶ କରୁଛନ୍ତି କି, ରାତ୍ର ଭୋଜନ କଲା ପରେ ଟିକେ ବାୟାମ କରିବେ, ଚଳା ପ୍ରଚଳ କରିବେ ତ ନିଜ ଶରୀରକୁ ଟିକେ ହାଲକା ରଖିବେ। ଏତଦ୍ଵାରା କଣ ହବ ନା।
ତ ଏବେ କଣ ହବ ନା, ଟିକେ ବାୟାମ ଫାୟାମ କଲେ ଖାଦ୍ୟ ଟିକେ ଜଲ ହଜମ ହବ ଆଉ।
ଆଚ୍ଛା, ଆଚ୍ଛା, ହାଲକା ହାଲକା ବାୟାମ କରିଥିବେ ଆଉ।
ହଁ, ହାଲକା ବାୟାମ।
ଆଚ୍ଛା।
ଆଚ୍ଛା ବନ୍ଧୁ, ଆପଣ କୋଉଠି ଅଛନ୍ତି କି ଏବେ।
ମୁଁ ତ ଗାଁରେ ଅଛି ଜାଣିଥିବ ତ ଏଇନା ଆଉ ମୁଁ ଯାଇଥିଲି ଯୋଉ ସୁରାଟ ପଳେଇ ଆସିଛି ଗାଁକୁ। ଦି ବର୍ଷ ହବ। ଦି ବର୍ଷ ହବ, ପୁଣି ଏବେ ଏଠି ଆଉ ଗୋଟେ ସମସ୍ୟା ହେଇଯାଇଛି।
କଣ ହେଇଛି?
ମୁଁ ଯୋଉ ଗାଈ ଯୋଉ କିଣିଥିଲି ହଲିଷ୍ଟନ୍ ଗାଈ ଦୁଇଟି। ହ୍ୟାଲୋ ବନ୍ଧୁ। ମୁଁ ହଲିଷ୍ଟନ ଗାଈ ଦୁଇଟି କିଣିଥିଲି, ଯାହାକି କ୍ଷୀର
ହଁ।
ତ ମୁଁ ହଲିଷ୍ଟନ ଗାଈ କିଣିଛି ଯାହାକି କ୍ଷୀର ସତୁରୀ ଲିଟର କ୍ଷୀର ଦଉଛି ଦୁଇଟି ଗାଈ। ବୁଝିଲେ କି? କିନ୍ତୁ ସମସ୍ୟା ହେଉଛି ଯେ କ୍ଷୀରଟିକୁ ମୁଁ ବିକି ପାରୁନି।
ମାନେ ଆପଣ କଣ ଆର ଆରମ୍ଭରୁ ବିକି ପାରୁନଥିଲେ ନା ଆଗରୁ ବିକୁଥିଲେ ଏବେ ବିକି ପାରୁନାହାନ୍ତି।
ନାଇଁ ସେ କଣ ହେଇଥିଲା କି ସେ ତ ସମେତେ କହିଥିଲେ ଓମ୍ଫେଡ୍ କୁ କ୍ଷୀର ଦେଇଦବାକୁ। ହେଇଠୁ ଓମ୍ଫେଡ୍ କୁ ଦେଲିିନି। ଓମ୍ଫେଡ୍ ଯୋଉ ଟିକେ କମ୍ ପଇସା ଦେଉଥିଲା ମୁଁ ଏଇ ଆମ ଆଖପାଖରେ ଲୋକଙ୍କୁ କ୍ଷୀର ଦଉଥିଲି। ତା ଦେହରୁ କିଛି ଲୋକ ଏବେ ନଉନାହାନ୍ତି। ଯାହାକି କୋଡିଏ ଲିଟର କ୍ଷୀର ମୋର ବଳି ପଡୁଛି। ତେଣୁ ଓମ୍ଫେଡ୍ ବି ସେ କହୁଛି ଯେ ଆମେ କୋଡିଏ ଲିଟର କ୍ଷୀର ନବୁନି ଆମେ ନବୁ ମି ସବୁଦିନ ଚାଳିଶ ଲିଟର କ୍ଷୀର ନବୁ। ତେଣୁ ମୁଁ ଆଉ କ୍ଷୀରଟି ବିକି ପାରୁନି ବିକିନପାରିବା ଦ୍ୱାରା ଡେଲି କୋଡିଏ ଲିଟର କ୍ଷୀର ଆଉ କେତେ ତ ଆଉ ପନିର କାଠି କରିବ କଣ? ଆପଣ କୋଉଠି ଚିହ୍ନା ଯଦି ଅଛନ୍ତି ଦୋକାନ ଫୋକାନ କହୁନାହାନ୍ତି ମୁଁ
ଅଛନ୍ତି, ଅଛନ୍ତି। ଆଚ୍ଛା ବନ୍ଧୁ ଆପଣପା କହୁଥିଲେ ସତୁରୀ ସତୁରୀ ଲିଟର କ୍ଷୀର ଆପଣଙ୍କ ପାଖରେ ଅଛି।
ଆଚ୍ଛା, ସତୁରୀରୁ ମୁଁ ପଚାଶ ଲିଟର ବିକି ଦଉଛି। ବାକି କୋଡ଼ିଏ ଲିଟର ର ସମସ୍ୟା ଦେଖା ଦଉଛି।
ଯଦି ସେ ଯୋଉ ଘରୋଇ କମ୍ପାନୀ ଜଣକର କହୁଛନ୍ତି। କୋଡିଏ ଲିଟର କ୍ଷୀର ଆମେ ନବୁନାହୁଁ। ତ ଆପଣ ସମ୍ପୂର୍ଣ୍ଣ କ୍ଷୀର ସେ କମ୍ପାନୀ କି ଦେଇଦିଅନ୍ତୁ
ନା ସମ୍ପୂର୍ଣ ଏବେ କୁଆଡୁ। ଗାଁରେ ମୁଁ ପା ପଚାଶ ଜଣ ମୋ କତିରୁ ଜଣ ଜଣ କରି କିଏ ଲିଟରେ କିଏ ଦି ଲିଟର ଏଇଭଳିଆ ନେଉଛନ୍ତି, ଆଉ ତାଙ୍କୁ କଣ ବନ୍ଦ କରିହବ କି ଗାଁ କଥା ନା।
ନାଇଁ ନାଇଁ ନା ନା ଗାଁ କଥା ଖୁଚୁରା ବ୍ୟବସାୟୀ ଆଗେ।
ଆଉ ମୁଁ କଣ ଭାବିଛି ନା ପନିର କରି ଯଦି କୌଣସି ଦୋକାନକୁ ଯୋଗେଇ ଦେବେ ସେ ମିଠା ତିଆରି କରିବେ। ବୁଝିଲ କି? କି
କଲେ ହବ ଯେ କିନ୍ତୁ ପନିର ଯଦି ଆପଣ ବନଉଛନ୍ତି ତ ଆପଣଙ୍କର ସେଇଟା ସୀମିତ ଭାବରେ ରହିଯିବ। ଦେଖନ୍ତୁ ଧରି ନିଅନ୍ତୁ ମୁଁ ଆଜି କୋଡିଏ କିଲୋ କୋଡ଼ିଏ ଲିଟର କ୍ଷୀରରେ ପନିରଟି ବନେଇଲି। ଯୋଉଠି ଯୋଉଠି ଚାରଟି ଦୋକାନକୁ ଦେଲି। ତ ହୁଇଟି ଚାରୋଟି ଦୋକାନରୁ କୋଡ଼ିଏ କିଲୋର ପନିର ମିନିମମ୍ ମାନେ ଅଛି ସର୍ବନିମ୍ନ ଭାବରେ କହିବାକୁ ହେଲେ ଚାରି ରୁ ପାଞ୍ଚ କିଲି ଲାଗିବ ତ ବାକି ଯଉ ଚାରି ପାଞ୍ଚ କିଲି
ନାଇଁ ନାଇଁ କୋଡିଏ ଶୁଣନ୍ତୁ ବନ୍ଧୁ ଆପଣ ଭୁଲ ବୁଝିଲେ କୋଡିଏ ଲିଟର କ୍ଷୀରରେ ପାଞ୍ଚ କିଲୋ ରୁ ଛଅ କିଲୋ ପନିର ବନିବ ବୁଝିଲ କି ତେଣୁ ଗୋଟିଏ ଗୋଟିଏ ଗୋଟି ଗୋଟିଏରୁ ଦୁଇଟି ଗୋଟିଏରୁ ଦୁଇଟି ମିଠା ଦୋକାନ କୁ ଧଇଲେ ସିଏ ଆରାମ ସେ ବିକି ବିକ୍ରି କରିଦବେ ବୁଝିଲେ କି ଆପଣଙ୍କ ଯଦି କିଏ ଚିହ୍ନା ଅଛନ୍ତି ଆପଣ ଅପାଙ୍କ ମାର୍କେଟ ରେ ମାର କେଟ ରେ ବୁଲୁଥିବେ ଭଦ୍ରକ ମାର୍କେଟ ରେ ଆଉ ଜେ ଚିହ୍ନା ଅଛନ୍ତି ଯଦି କହିଲେ ଆମେ ଯଦି ଦେଇଦିଅନ୍ତୁ ଆଛା ହାଁ
ସଂସ୍କୃତୃତି ମିଷ୍ଟନ ଭଣ୍ଡାର ତାଙ୍କର ପାଖାପାଖି ଅଢେଇରୁ ତିନି କୁଇଣ୍ଟାଲ ମିଠା ପ୍ରସ୍ତୁତ କରାଯାଏ। ପ୍ରତିଦିନ, ଆଉ ଗୋଟେ ସିଏ କୌଣସି ଭାବରେ ଆପଣଙ୍କର ଯୋଉଁ ରହିଲା କ୍ଷୀରର ଯୋଉଁ କହନ୍ତି କି ଶୁଦ୍ଧତାର ହାର ଯୋଉଟା
ଆଚ୍ଛା ନାଇଁ ନାଇଁ ସେତା ନାଇଁ ନାଇଁ ମୁଁ ମୁଁ ଟୋଟାଲ ଉପରେ ଦେ ଖିଥିବା ମୁଁ ମୁଁ ମୁଁ ମୋର ଯେତିକ କ୍ଷୀର ହଉଛି ତାକୁ କଣ କରୁଛି
ହଁ- ହଁହଁ
ଆଚ୍ଛା ଆପଣଙ୍କ ବନ୍ଧୁ ବର୍ତ୍ତମାନ ଫୋନ କରିବୁ ନାଁ ମତେ ହଇରାଣ କରୁଚନ୍ତି।
କିଏ, କିଏ?
ଆପଣଙ୍କ ବନ୍ଧୁ ହଉ ଯେ ଛାଡ ବନ୍ଧୁ କଥା ପରେ କଥା ହବା ସେ କଣ ହେଲା କି? ନାଁ ସୁଧତାର କିଛି ଅସୁବିଧା ନାହିଁ ବୁଝିଲ କି? ସୁଧ ତ ମୁଁ ଖୋଜି ଦେବି କିଛି ଅସୁବିଧା ନାହିଁ। ସିଏ କଣ ହଉଛି ନାଁ ଲେ ସିଏ ଆପଣଙ୍କୁ
ହାଲୋ
ହାଲୋ ଆଚ୍ଛା ଅଚ୍ଛା ସୁଧ ତାର କିଛି ଅସୁବିଧା ନାହିଁ ମୁଁତ ମୁଁ ମୁଁ ସେ ଯୋଉ
ଶୁଣନ୍ତୁ ଶୁଦ୍ଧତାର ଯଦି ଆପଣ କମ୍ କି ବେଶୀ ତାର ମୂଲ୍ୟକୁ ହ୍ରାସ କରିବେ ସିଏ ଗୋଟେ ବହୁତ ପୁରାତନ ମିଠା ଦୋକାନୀ ତାଙ୍କର କୌଣସି ପ୍ରକାର ଦୋକାନ ରେ ନାଁ ମିଠାରେ ନାଁ ତାଙ୍କ ବ୍ୟବହାରରେ ନାଁ ତା ଆଚାରରେ ନା ତାଙ୍କର ମୂଲ୍ୟରେ କୌଣସି ବିଭାଗରେ ତାଙ୍କର କମ୍ ନୁହଁ।
ଆଚ୍ଛା ଆଛା ବୁଝିଲି ଶୁଣ ଦେଖ ମୋର ପ୍ରଥମ କଥା ହଉଚି କ୍ଷୀର ବିକ୍ରି ହେଇପାରୁନି। ମୋତେ ଯଦି ଗୋଟେ ଭଲ ଦୋକାନରେ ମିଳିଯିବ ପନିଆରି ଦେବା ପାଇଁ ମୁଁ କାହିଁକି ଯିବି କଣ କରିବାକୁ କହୁନାହାଁନ୍ତି ଝାମିଲା
ଠିକ ଅଛି ଯଦି ଆପଣ ଆପଣ ଯୋଉ କହୁଛନ୍ତି ଆପଣ ଯୋଉ ଏରିଆରୁ ଅଛନ୍ତି ଭଦ୍ରକ ତ ପାଖାପାଖି ପଚାଶ ରୁ ଷାଠିଏ କିଲୋମିଟର ହବ। ଆପଣ ଏତେ ବାଟରୁ ତ ଗମନାଗମନ କେମିତି କଣ କରିବେ
ସେ କିଛି ନାଇଁ ଆମ ଗାଁ ରେ ସବୁ ଚିହ୍ନା ଅଛନ୍ତି ବସ୍ ବାଲା ବୁଝିଲେ କି ମୁଁ ଧର ମୁଁ ଯୋଉ ଛେନାଟି କାଟିଦେଲି ସନ୍ଧ୍ୟା ବେଳେ ସକାଳ ସୁଦ୍ଧା ବନିଗଲା ମୁଁ ବସ ରେ ଲଦିକିନା ଦେଇଦେଲି ସେ ବସ୍ ଟି ମୋର ଦଶ ଟଙ୍କା କି ପନ୍ଦରଟଙ୍କା ଟଙ୍କା ଦେଲି ସେ ସେଠୁ ତାଙ୍କ ଦୋକାନ ପାଖରେ ତ ବସ ଯାଇ ରହୁଚି ସେ ଯାଇ ଘିନିଆଣିବେ ବୁଝିଲ କି। କିଛି ଅସୁୁ ଅସୁ ଅସୁବିଧା ହବନି ତ ପାଖରେ ଦୋକାନ କିଛି ଅସୁବିଧା ନାହିଁ ଆମର ଏଠି ବସ ରେ ଵି ଚହ୍ନା ଅଛି କିଛି ଅସୁବିଧା ନାହିଁ।
ଆରେ ଆପଣଙ୍କର ସେଇ ପାଖରେ ନାଇଁ କି ଦୋକାନ କିଛି ଭଲ ଭଲ ଦୋକାନ
ନାଁ ପାଖରେ ଯେ ନା ଅଛି ଯେ ତୁମର ଯେଉଁଠି ଚିହ୍ନା ଅଛି ତମର ଭଲ ଦୋକାନ ଆମେ ସେଇଠି ଦବା।
ଠିକ୍ ଅଛି ମୁଁ କଥା ହେଇକି ଆପଣଙ୍କର ଏଇ କାମଟି କରିଦେଵି କିନ୍ତୁ ବନ୍ଧୁ
ଆଚ୍ଛା ବନ୍ଧୁ ଆଉ ଗୋଟେ ସମସ୍ୟା ହେଇଯାଇଚି।
କଣ ହେଇଚି?
ଆପଣଙ୍କ ଯୋଉ ବନ୍ଧୁ ଅଛନ୍ତି ତାଙ୍କ ଯାଙ୍କର ବାର ମାଣ ଅଛି ବିଲ
ଆଚ୍ଛା ଆଛା।
ତାଙ୍କ ବିଲ ମୁଁ ଆଣିକିନା କିଛି ଚାଷ କରୁଥିଲି ଭାଗ ଚାଷ।
ହୁଁ।
ହେଲାକି ଆମ ବାହା ଚାଷ ପୂର୍ବରୁ କ କଥା ହେଇଥିଲା ଯେ ମୁଁ ତାଙ୍କୁ ଉ ଗୁଣ୍ଠ ପିଛା ଚାରି ଗଉଣୀ ଧାନ ଦେବି କିନ୍ତୁ ଏବେ ଯୋଉଠି ଜା ଥିବ ଥିବ ଯୋଉ ଏ ଦିନ ଯୋଗୁ ବର୍ଷା ଭଲ ହେଲାନି। ତେଣୁ ଧାନ ସେଇଭଳିଆ ହେଲାନି ସିଏ କହୁଛନ୍ତି ଯେ ନାଇଁ ତମେ ଚାରିଗଉଣି ଧାନ ଦବାକୁ ପାଇଁ ବାଧ୍ୟ। ତାଙ୍କର ଅବଶ୍ୟ ଟ୍ରକ୍ ଅଛି ହେଲା କିି ସେ ଓକିଲ ଅଛନ୍ତି ହେଲା ସେ ଠିକାଦାର ଅଛନ୍ତି ସବୁ ତାଙ୍କର ଅଛନ୍ତି ସେ ତଥାପି କିନ୍ତୁ ମୋତେ ଛାଡୁନାହାନ୍ତି ଆପଣ ଟିକେ ଆପଣ ବନ୍ଧୁକୁ ଟିକେ କୁହନ୍ତୁ ଆପଣ ଟିକେ ବନ୍ଧୁ ଟିକେ
ନା ନା ନା ନା ଏସବୁ ଜିନିଷରେ ତ ବନ୍ଧୁ କିଛି କାମ ଦବନି। ହେଲେ ବି ମୁଁ କହୁଚି ଗୋଟେ ଜିନଷ ଯୋଉ ବାର ମାଣ କଥା କହୁଚନ୍ତି ସେଟା ବାରମାଣଟି ତାଙ୍କର ନୁହଁ ସେଠି ତିନି ଭାଇ ମିଶିକି ସେ ବାରମାଣ।
ଏ ହେଲେ ବି ତାଙ୍କର ସିନା ତାଙ୍କର ବର୍ତ ମାନ ସୁଧା ବିଲଟି ଭାଗ ହେଇନି ମାନେ ତାଙ୍କର ଅଛି ନା।
ତାଙ୍କର ଯିଏ ଅଛନ୍ତି ତାଙ୍କ ତଳ ଭ୍ରାତା ସେ ଯୋଉ ଭ୍ରା ଜନକ ସିଏ କଥା ହେଇଚନ୍ତି କି ସେଠି ଗୋଟେ କୁକୁଡାର ବନେଇବେ ଫାର୍ମ ଟି। ତ ଯଦି ଆପଣ ଯାଇଁ କହୁଚନ୍ତି କି ମୁଁ ଭାଗ କରିବି କାଲି ସକାଳେ ସିଏ କହିବେ କି ଆଉ ମୁଁ ଏଠି କୁ କୁକୁଡ଼ା ଫାର୍ମ ବନେଇବି ବି ଆପଣ ଏଠି ଆସୁଛନ୍ତି ଚାଷ କରିବାକୁ ତ କଥାଟା
ହଁ ନାଇଁ ନାଇଁ ଆପଣ ବନ୍ଧୁ ବୁଝିପାରିଲେନି। ଆରେ ମୁଁ ତାଙ୍କର ବିଲଟି ଭାଗ କରୁଚି ପାଞ୍ଚ ବର୍ଷ ହେଲାଣି। କରୁଚି କିନ୍ତୁ ଏବ ବର୍ଷ ଯୋଉଠୁ ତାଙ୍କର ମାନେ ଧାନ ଭଲ ହେଲା ମାନେ ଧାନ ଭଲ ହେଇନି ସେମାନେ କହୁଚନ୍ତି ଆଗ ଆଗ ଆମର ଯୋଉ ମୁତାବକ ଯାହା କଥା ହେଇଥିଲା ସେଇ ଅନୁସାରେ କହୁଛନ୍ତି ଚାରି ଚାରି ଗଉଣୀ ଧାନ ନେବେ କୁଣ୍ଠ ପିଛା ବୁଝିଲ କି ତମେ ଯ ଟିକେ କହିବ ତମ ବନ୍ଧୁକୁ ହେଲେ ସେ ତ ଧାନ ଟା କମେଇକିନା ନେବେ ମୁଁ ସେଥିପାଇଁ କହୁଚି।
ହଉ ଠିକ୍ ଅଛି ମୁଁ ତାଙ୍କ ସହିତ କଥା ସିଏ ଯଦି ମୋ ବନ୍ଧୁ ସିନା ରାଜି ହେବେ ତାଙ୍କ ଘର ତ ପାଞ୍ଚ ଘରର କଥା। ଯଦି ତାଙ୍କ ଅନ୍ୟ ଭାଇ ମାନେ ରାଜି ନ ହେବେ ତ ସେଇଠି
ନାଇଁ ସେ ତ ରାଜି ନ ହେବା ଟା ପର କଥା କଥାଟା ହୁହନ୍ତୁ। କଥା ହେଲା ପରେ ଜଣେ ଜଣେ ଜଣେ ଗୋଟେ ଚେଷ୍ଟା ତ କରିବା। ଆଚ୍ଛା ଆଉ ଗୋଟେ କଥା ହେଇଚି ଯେ ତମ ବନ୍ଧୁଙ୍କୁ ମୁଁ ପଚାରୁଥିଲି ହେଁ ମୁଁ ତମ ବନ୍ଧୁଙ୍କୁ ପଚାରୁଥିଲି ତ ତମ ଗାଁ ରେ ସମସ୍ୟା କଣ ମୁଖ୍ୟ। ସିଏ ମୋତେ କହିଲେ ଯେ ଆମ ଗାଁରେ ଯିଏ ସବୁ ନିମନ୍ତ୍ରଣ ପତ୍ର ବାଣ୍ଟିବା ପାଇଁ ଆସୁଚନ୍ତି ଗାଁକୁ ସିଏ ମଝି ଖଞ୍ଜିଆ କିଏ ସେ ଜାଣି ପାରୁନାହାନ୍ତି।
ଆଚ୍ଛା ଆଚ୍ଛା।
ଆ ସେମାନେ ମଝି ଖଞ୍ଜିଆ କିଏ ସେମାନେ ଜାଣି ପାରୁନାହାନ୍ତି। ତେଣୁ ତାଙ୍କର ଏଇଟା ବହୁତ ତାଙ୍କ ଗାଁର ଏଇଟା ଗୋଟେ ବଡ ସମସ୍ୟା
ହୁଁ ହୁଁ
ହେଲା କିି ସିଏ କ ମୁଁଛା ମଝି କଞ୍ଚା କିଏ ମାନେ ସିଏ ତ କହୁଛି ଆମେ ଜାଣିନୁ ଆଉ ତ ଆପଣ କଣ ଜାଣିବେ ବାହାର ଗାଁ ଲୋକ
ଏଟା ବନ୍ଧୁ ମୋର ଗୋଟେ ସମସ୍ୟା ଥିଲା ଯୋଉ ଗାଁ ରେ ଯେକୌଣସି ଗାଁ କୁ ଆମର ଆସୁଛି ଯୋଉ କାମ ଗୁରା ତ ଗାଁ ଠିକାଦାର ମାନେ କଣ ପାଇଁ ସେ କାମ କରୁନାହାନ୍ତି ଯଦି ଗାଁ ଠିକାଦାର ବାହାରେ ଯାଇ କାମ କରୁଛନ୍ତି ଭଲ କାମ କରୁଛନ୍ତି ପଇସା ରୋଜଗାର ହଉଚି ଗାଁରେ କଣ ପାଇଁ କାମ କରୁନାହାନ୍ତି
ନାଇଁ ସେ କରୁନାହାନ୍ତି ଯେ ପ୍ରଥମ କଥା ହେଉଛି ତମେ ତମେ ଗାଁରେ ଭଲ କାମ କଲେ କେହି ତମକୁ ପ୍ରଶଂସା କରିବେନି କିନ୍ତୁ ଯଦି କାମ ଖରାପ ହେଲା ସେ ତମକୁ କହିବାଟା ଥୟ ଦ୍ୱିତୀୟ କଥା ହେଉଛି ଯିଏ କାମ କରୁଛନ୍ତି ସେମାନେେ ଖରାପ କାମ କରିବା ନାାଗି ହିଁ ସେ କାମଟି ଧରିଛନ୍ତି କେମିତି ଲାଭ ଅଧିକା କମେଇବେ ତେଣୁ ସିଏ କାହିଁ ଗାଁରେ ନା ବଦନାଵ ବା ବାହାର ଗାଁରେ କରିବା ସେ ତାଙ୍କର କହିବେ କିଏ ନା କିଏ କରିଥିଲେ ସିଏ ଆଉ ଚିହ୍ନି କି ଜାଣିବେକି ଏ ସେଥି ଯୋଗୁଁ ସେ ବାହାର କରୁଛନ୍ତି ଆଉ
ମୋର ଗୋଟେ ବନ୍ଧୁ ଅଛନ୍ତି ତାଙ୍କ ବାପା ଏଇ ମାନେ ଠିକାଦାରୀ କାମ କରନ୍ତି ସେ ବାହାରେ ଅନେକ କାମ କରି ନା ମୋ କଣ କରୁଛନ୍ତି କିନ୍ତୁ ଗାଁ କାମ ଆଇଲେ ବାବୁ ପଚାର ବୁଝଛନ୍ତି ନାଇଁ ମୁଁ କରିବିନି ଆଜ୍ଞା ମୁଁ ଗାଁ କାମ କରିବିନି
ଏଵେ ଆଉ ନାହାନ୍ତି ଏବେ ସବୁ ଅଲଗା ଲୋକ କରିବେ ବୋଲି ଇଚ୍ଛା ନାହାନ୍ତି ସେ ଯୋଉ କାମରେ ଏବେ ଯୋଉ ଅଲଗା ଲୋକ ଧରିଛନ୍ତି ସିଏ କିନ୍ତୁ ଦି ବର୍ଷ ହେଲା ଗୋଟିଏ ବି କାମ ଗାଁକୁ ଆଣିନାହାନ୍ତି ସିଏ କହୁଥିଲେ ତାଙ୍କ
ନାଇଁ ସିଏ ମଝିରେ ମଝିରେ ଥରେ କହୁଥିଲେ କେନାଲ ବନ୍ଧ କାମ କରିଥିଲେ ଭଲ କାମ ବି କରିଥିଲେ ଲୋକମାନେ କହୁଥିଲେ ଏପଟେ କାମ ହେଇକି ଆସିବ ସେପଟେ ଟ୍ରାକ୍ଟର ଭାଙ୍ଗି
ଆଚ୍ଛା ଆଉ ସିଏ ଏଥର ବୁଝିବାକୁ ପଡିବ କଣ ହେଇଛି ଆଉ ହଁ ମୁଁ ଯାଉଛି ବନ୍ଧୁ ବର୍ତ୍ତମାନ ଶୋଇବି ଆମେ କାଲି କଥାବାର୍ତ୍ତା ହବା ଆଉ
ହଉ ବନ୍ଧୁ ହଉ
ହଉ ରଖ ରଖ ରଖନ୍ତୁ ବନ୍ଧୁ
ହଁ
ହଉ ରଖ
ହଉ
ହୁଁ ରଖନ୍ତୁ ବନ୍ଧୁ ଆଚ୍ଛା ନାଇଁ ନାଇଁ ନାଇଁ ବନ୍ଧୁ ମୁଁ ରଖୁଛି ରଖୁଛି
ହଉ